ଜୟ ଜଗନାଁ
ହୁଁ ଧଦନା ଆପଣ ଆମ୍। ଆଉ କ? ଏ ଭାଇ ଆମେ ଏଇଠି ବୁଲୁଚୁ ଆଉ। ବାହାରେ ଆଉ।
ଆଜ୍ଞା।
ଆଜ୍ଞା। ଆଜ୍ଞା ଆଜ୍ଞା ଖାଇସାରିଲିଣି ଏବେ ଖାଇକି ଜଷ୍ଟ୍ ଉଠିଲି।
କ ଖାଇଲେ?
ଆଜ୍ଞା ପିଠା ହେଇଥିଲା ଆଉ ତକାରୀ ହେଇଥିଲା ମଟର ଆଳୁ ତକାରୀ ହେଇଥିଲା।
ଆଜ୍ଞା।
ଆଉ ଯଉ। କ୍ଷୀର କ୍ଷୀର ଟିକେ ରଖିଥିଲୁ ଆଉ ପିଇଦେଲୁ ଆଉ ଖାଇକି ଆଉ।
ଆଜ୍ଞା ଆଜ୍ଞା। ଦେହ ପା ଭଲ ଅଛି ନା ଆପଣଙ୍କର?
ଯା। ଆଜ୍ଞା ଆଜ୍ଞା। ଭଲ ଅଛି ଆଜ୍ଞା।
ଆପଣଙ୍କର ସେପଟରେ ବର୍ଷାର ପ୍ରଭାବ କେମିତି?
କଣ କେମିତି? ଆଜ୍ଞା କ କହିବୁ ଏପଟ ତ ଆଜି ସକାଳୁ ପୁରା ଜୋଦାର୍ ଲାଗି ଯାଇଚି ଆଉ ତ ଆଜି ବର୍ଷା ହଉଥିବ ମୁଁ ଗୋଟେ ଷ୍ଟୁଡେଣ୍ଟ୍ ଯେହେତୁ ଆଜି ପାଠ ପଢ଼ିବାକୁ ଯାଉଛି। ଯାହଉ ପାଠ ପଢ଼ୁଚି। ତ ବ ଷା କୁ ଆଜି। ଗୋଟେ ଏନ ସିସି ରେ ଗୋଟେ ଅଛି।
ଆଜ୍ଞା ଆଜ୍ଞା।
ତ। ଆଜି ଦାମର କ୍ଲାସ ଥିଲା। ଯେତୁ ମୁଁ ସେଥିରେ ଅ ଅଛି କହିଲେ ସିନିୟର ଅଛି। ଅଛି ହଁ ମାମା। ତ ମନା କରି ପାରିବିନି ତ ବର୍ଷା ଝିପ୍ ଝିପ୍ ହଉଥିଲା ମୁଁ ତିନ୍ତିକି ଆଜି କଲେଜେ ଯାଇଥିଲି।
ଆଚ୍ଛା ଆପଣ ଆ ଆପଣ ଏନ୍ସିସ୍ ନେଇଛନ୍ତି?
ଆଜ୍ଞା ଆଜ୍ଞା।
ପ୍ରିପେୟାର ହେଉଛନ୍ତି ଆର୍ମି ପାଇଁ?
ଆଜ୍ଞା ଆଜ୍ଞା। ଜବାର ଆପଣ। ଆଜ୍ଞା ଆଜ୍ଞା।
କରିବେ ଆପଣ। ସେ ପାଇଁ ଭଲସେ ପ୍ରିପାୟର ହୁଅନ୍ତୁ। ନିଶ୍ଚି ତ ମୁଁ ଜଗନ୍ନାଥ କ ନିକଟରେ ପ୍ରା ଯାଆନ୍ତୁ ଏବଂ ଏବଂ ଚାକିରିୀ ପାଆନ୍ତୁ ଖୁସି ରୁହନ୍ତୁ।
ଆଜ୍ଞା। ସବୁତ ସେ ଭଗବାନଙ୍କ କୃପା ଆଉ ଜଗନ୍ନାଥଙ୍କ କୃପା। ଆଉ ଆପଣଙ୍କ ଖିଆପିଆ ସରିଲାଣି? ଆପଣଙ୍କ ଖିଆପିଆ ସରିଲାଣି?
ସେଇତ ଯୋଉ ବର୍ଷର ଟି
ଆଜ୍ଞା।
ବିରତି ହେଛି ଗରମ ଟିକେ ପ୍ରଭାବ ପକେଇଲା ସେଥିପାଇଁ ଆସିଲି ଟେ ବୁଲିଆ ପାଇଁ ଆଡ଼େ। ନଦୀର ପାର୍ଶ୍ଵରେ ଆମ ଘର ନା
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଆପଣଙ୍କ ଦେହ ହାତ କେମିତି ଅଛି? ହାଲୋ। ହାଲୋ। ହାଲୋ। ଆଉ କଁ କହୁଚନ୍ତି କାନ୍ଦି ଅଛନ୍ତି ଆପଣଙ୍କ ଦେହ ହାତ କେମିତି ଅଛି ଆପଣଙ୍କର?
ହ୍ୟାଲୋ
ଆଜ୍ଞ ଆଜ୍ଞା ହାଲୋ।
ହାଁ ମୁଁ କହିଲି ଆପଣଙ୍କର ଟିକିଏ ନେଟୱାର୍କର ପ୍ରୋବ୍ଲେମ୍ ରହୁଛି।
ଆଜ୍ଞା ଆପଣଙ୍କର କଥାଟା ମତେ ଇଏ ହଉନି।
ହଁ ଟିକେ ଯେହେତୁ ଆମର ଘ ଘର ନା
ଆଜ୍ଞା ଆଜ୍ଞା।
ସେଥିପାଇଁ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ହଉଛି ଜିଓର ପ୍ରୋବଲେମ୍ ଟିକେ ରହୁଛି।
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କ ଦେହହାତ କେମିତି ଅଛି? ହଁ ଦେହ ଭଲ ଅଛି ଆଜ୍ଞା।
ପଢ଼ାପଢ଼ିି ଟିକେ ଚାଲିଚି ପଢ଼ା ଚାଲିଛି ଏବେ।
ଆଜ୍ଞା।
ଚାକିରୀ ବି ଚାଲ୍ ଚି।
ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ସେଇ ତ ଭଗବାନ୍ ତ ଅନାଥ ଉ। କାଳିଆ ସାନ୍ତ ଯାହା କରିବ ଆଉ।
ଆପଣଙ୍କର ଷ୍ଟ୍ରିମ୍ କଁ ଅଛି ଆପଣ ପ୍ଲସ୍ ଟୁ ନା ପ୍ଲସ୍ ଥ୍ରୀ କଲେଣି?
ଆ ପ୍ଲସ୍ ଥ୍ରୀ କରୁଛୁ। ହଁ ସେକିଣ୍ଡିଅ।
ସେକେଣ୍ଡ ଟାଇମ୍ ଆପଣ ନୁହେଁ।
ଆଜ୍ଞା ଆଜ୍ଞା।
ଭଲ ହେଇଛି ଆପଣଙ୍କର ଯାହା ହଉ ମୁଁ ତ ଠାକୁର ଙ୍କୁ ଡାକୁଚି ଆପଣ ଆରାମ୍ ସେ ଚାକିରି ବି କରନ୍ତୁ ଭଲ ଚାକିରି କରନ୍ତୁ।
ଆଜ୍ଞା ଆଜ୍ଞା।
ଆଉ ମୋ ସହିତ କଥାହେଲା ପରେ କେମିତି ଲାଗୁଛି, ଭଲ ଲାଗୁଛି ନା?
ଆଜ୍ଞା ଆପଣଙ୍କ ସହିତ ଯେତିକି ସମୟ କଥା ହଉଛି ତ ଭଲ ଲାଗୁଛି। ତ ବହୁତ ଖୁସି ବି ଲାଗୁଛି ଆପଣଙ୍କ କଥା ଖୁସି ଜିଣି କି।
ଧନ୍ୟବାଦ ଧନ୍ୟବାଦ ସେତିକି ଦରକାର ତ ଜୀବନରେ ଆଉ ତ କିଛି ନାହିଁ। ସେଇତ ଜୀବନରେ ଟିକେ ଖୁସି, ଭଲମନ୍ଦ ଟିକେ ଦୁଃଖ ସୁଖ। କଥା ହେଇକିରି ଜୀବନଟାକୁ ଯାପନ କରିବାର ଅଛି।
ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ଆପଣଙ୍କ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ମୋର ସାନ ଭାଇଟିଏ ଆଉ ମୁଁ ହଉଛି ବଡ଼ ବାପା ଆଉ ବୋଉ ବୋଉ ହଉଛି ହାଉସ ୱାଇଫ, ଘରୋଇ
ପାଣି ଆଜ୍ଞା ଆଜ୍ଞା।
ଆଉ ଭାଇ ଏବେ ହି ଜବ।
ଜବ୍ କରୁଛି ନୂଆ ନୂଆ ଆଜ୍ଞା ଆଜ୍ଞା।
ବାପା ଚାଷ କାମରେ ବ୍ୟସ୍ତ ରହୁଛନ୍ତି। ସେଥିପାଇଁ ମୁଁ ଗ୍ରାମରୁ ରହୁଛି।
ରହୁଛି ଆଜ୍ଞା। ଆଉ ମୋର ଏବେ ପଢା ବି ଚାଲିଛି। ଆଜ୍ଞା ଆଜ୍ଞା ବହୁତ ଭଲ ଏମ୍ବିଏ ଚାଲିଚି। ବହୁତ ଭଲ ଆଉ ସବୁ ଇଏକୁ ଦେଖୁଛନ୍ତି।
ଆ ଦୁଃଖ ସୁଖ ତ ଦେଖିବା ପାଇଁ ପଡ଼ିବ।
ଆଜ୍ଞା ଏଇଟା ତ ଜୀବନ ଆଉ ଏଇ ତ ଜୀବନ ଆଉ।
ଆଜ୍ଞା।
ଆଜ୍ଞା। ମୋର ବାପା ଅଛନ୍ତି, ମା ଅଛନ୍ତି, ଆଉ ଜେଜେମା ଅଛନ୍ତି। ଆଉ ସାନ ଭାଇ ଦୁଇ ଜଣ ଅଛନ୍ତି।
ଆଜ୍ଞା।
ଆଉ ଦାଦା ଅଛନ୍ତି ଆଉ ବାପା ଆମର ଫାର୍ମର ଫାର୍ମରେ ଚାଷ ବାସ କରୁଚନ୍ତି। ଆଉ ଦାଦା ତ ଅଛନ୍ତି ବାହାରେ ଆମର ମେକାନିକ୍ ର କାମ କରୁଚନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ବଢ଼ିଆ ବଢ଼ିଆ ବହୁତ ବଢ଼ିଆ।
ଆଜ୍ଞା ଆଉ
ବହୁତ ଭଲ ଭଲ ପରିବାର ଆପଣଙ୍କର।
ଆଜ୍ଞା। ତାଙ୍କର ଯୋଉ ଚାଷ ଟିକେ କିଛି ପଛେଇ ଥିଲା।
ଆପଣ ଦେଖୁଛନ୍ତି ତ ଚାଷର କେମିତି ଆସ୍ତେ ଆସ୍ତେ ବିଲୋପ ପାଇଚାଲିଛି।
ଆଜ୍ଞା ସେଇତ ଇଏ
ଚାଷ ବିନା ତ ସବୁ।
ଆଜ୍ଞା ଆଉ ତ ଦେଖୁଚି ଆଜ୍ଞା ଆଇ ହାଲୋ। ହାଲୋ ଆପଣଙ୍କର ଟିକେ ଇଏ ହଉଛି। ଆଜ୍ଞା। ହ୍ୟାଲୋ।